ହ୍ୟାଲୋ ହଁ
କଣ କରୁଚ?
ଏଇ ଶୋଇଥିଲି ଟିକେ ଫୋନ୍ ଦେଖୁଥିଲି ତମେ?
ଖାଇ ସାରିଲଣି?
ହଁ ହଁ କଣ ଏତେ ଲେଟ ମୁଁ କେତେବେଳୁ ଖାଇସାରିଲିଣି।
ହଁ ମୁଁ ସେତେବେଳେ କଥା ହେଇଥିଲି ତାପରେ ଯୋଉ ବହୁତ୍ କାମଥିଲା ଶୋଇପଡିଥିଲି।
ଅ ହଁ।
ଖାଇଲି ଆଉ। ତୁ କଣ୍ ଖାଇବୁ ଆଜି?
ମୁଁ ଖାଇଚି ଭାତ ଆଉ ଆଳୁ ସିଝା ମିକ୍ସଚର ଭେଣ୍ଡି ଆଳୁ ଭଜା ପୋଟଳ ଆଳୁ ଭଜ୍ ଜା ଡାଲି
ତମେ ନିଜେ କରିଥିଲ?
ନାଇଁ ନାଇଁ। ସେ ବନେଇ ଦେଇ ଯାଇଥିଲେ ହଁ ବନେଇ ଦେଇ ଯାଇଚନ୍ତି ମତେ ଆସିନି କିଛି ରୋଷେଇ। ଇପି ଏବେ ଇପି ଛଡା ଆଉ କିଛି ଆସେନି ଖାଲି ସାଧା ଇପି ମୁଁ ମସଲା ପକେଇ କରିପାରିବି ସେ ଆଳୁ ପିଆଜ ପକେଇଲେ ବି ମତେ ଭଲ୍ ଲାଗେନି ତ ଭଜା ଟାଇପ୍ ର ଲାଗେ ଯେମିତି ମାନେ ଭଜା କରିଚନ୍ତି ସେମିତି ଲାଗେ ମୁଁ ସେଇଗୁଡା ଖାଏନି। ମତେ ବନେଇ ଆସେନି ଦିଦିକୁ ସବୁ ଜଣାଯେ ସେ ତାର ଏକ୍ଜାମ୍ ଅଛି ସେ ବି ପଳେଇଚି ଆଜି ଯାଜ୍ ପୁର୍ ଟାଉନ୍ ପଳେଇଚି। ଆଉ ମା ବାପା ବି ତାଙ୍କ ପରେ ଯାଇଚନ୍ତି ଯେ ବସରେ ତାଙ୍କ ପରେ ମା ବାପା ବି ପଳେଇଚନ୍ତି।
ଓହ ଯାହା ହଉ ଆଣ୍ଟି କିଛି କରିକି ଯାଇଛନ୍ତି।
ହଁ ସେ କରିଦେଇକି ଯାଇଥାନ୍ତି। ସେ ପଳେଇ ଆସିବେ ଆଜି ହେଲେ ମୋର ପାରିବିନି ସେଥିପାଇଁ କରିଦେଇକି ସେମାନେ ସାଢେ ନଅଟା ଦଶଟା ବେଳକୁ ଯାଇଚନ୍ତି।
ଓ ହଁ।
ଆଉ ତମେ କଣ ଖାଇଲ? ହାଲୋ।
ମୁଁ କହିଲି ତମେ କଣ ଖାଇଲ?
ମୁଁ ବି ଖାଇଲି ଭାତ ଡାଲି ଆଳୁଭଜା। ଚିଲି ପନିର୍ ତ ମୁଁ ଖାଏନି। ପନିର୍ ବାଛିକି ଖାଲି ଆଉ ହଉଚି ପାମ୍ପଡ
ହୁଁ ମାନେ ପନିରି ଖାଅନି ବୋଧେ?
ନାଁ ମୁଁ କ୍ଷୀର ସେ ଯୋଉ କ୍ଷୀର ମିର ସେ ଜିନିଷଗୁଡା ମତେ ଭଲଲାଗେନି।
ଅଁ ହଁ କିଛି କିଛି ଜଣ ଖାଆନ୍ତିନି ଯେମିତି କ୍ଷୀର, ଦହି, ଛେନା ଏ ସବୁ ଖାଆନ୍ତିନି କିଛି ପିଲା ଥାଆନ୍ତି।
ହଁ ଦହିରା ଖାଏ କେମିତି କହିଲ କଚୁବର ବନେଇଲେ ଯାଇକି। ସେମିତି
ଏତେ ଜଣା ପଡେନି ମାନେ ବହୁତ ପାଣିଚିଆ ଏତେ ନା ଜଣା ପଡେନି।
ହଁ
ହଁ ଜଣା ପଡେନି ଏତେ। ଏମିତି ନର୍ମାଲ୍ ଦହି ତ ଲାଗିବ। ଆଉ କଣ କହୁଥିଲେ ସବୁ ନା ସାର୍ଟିଫିକେଟ୍ ଦେବେ କଲେଜ୍ ରେ ଏମିତି ସବୁ କହୁଥିଲେ କିନ୍ତୁ ମୁ ପ ପଚାରିଥିଲି ମୁଁ ବୁଝୁଥିଲି କହିଲେ ନା ଦେଇ ଆସିନି କଲେଜ୍ କୁ।
କଉ
ଶୁଣାହଉନି କଣ କହିଲ?
ସେଇଟା ଗୋଟେ ଦେଇ ଦେଲେ ଗୋଟେ କାମଛିଣ୍ଡି ଯାନ୍ତା।
ହଁ ହଁ। ମୁଁ ପଚାରୁଥିଲି ପିଲାମାନେ କହୁଥିଲେ ତ କିଛି ଜଣ ଅଲଗା କଲେଜ୍ ରେ ଦେଲେଣି ପ୍ଲସ୍ ଥ୍ରୀ ମାନଙ୍କର କି ଯାହାର? ତ ମୁଁ ପ ମୁଁ କହିଲି ଦେବିଣୀଯଦି? କି ଆଉ ବୋଧେ ଆମେ ଜାଣିପାରୁନାହାନ୍ତି ମେସେଜ୍ ତ କରିବା କଥା କରିନାହାନ୍ତି କିଛି। କହିନାହାନ୍ତି ପଚାରିଲି ଯେ କହିଲେ ନାଇଁ ଆ? ସିନିକଲ କଲେଜ୍ କୁ ଆସିବ ଆଉ ଆସିଲେ ଜଣେଇବେ। କଣ କହିଲେ?
ବ ଆ।
ହଁ। ତମ ଭଏସ୍ ଟା କ୍ଲିୟର୍ ହଉନି ଠିକ୍ ସେ।
ଏବେ ସୁଵିଲା?
ହଁ ଏବେ ସୁବିଲା।
କଣ କହୁଥିଲ ନା ଦେଇଦେଲେ ଆପଣଙ୍କ ସାଠିପିକେଟ୍ ଟା? ତାପରେ ନେଇକି ଯୁଆଡେ ସବୁ ଯିବେ କି ଏମିତି କରିବ ଏମିତି କରିବ।
ହଁ ହଁ ହଁ ଦେଇଦେଲେ କିଏ କୋଉଠି ପଢିବେ କିଏ କଣ କରିବ? ଗୋଟେ ଡିସାଇ କରିକି ଯ କରିପାରିବ ଆଉ ନ ଦେଇେଇ ସମସ୍ତେ ଗୋଟେ ଅଛନ୍ତି ସେ। ଘରପ ଅଛନ୍ତି ଆଉ କି କୁଆଡେ ଭୁଲଣି କି ଜାଉ ଜାଉ କଣ? କଲେଣି ବୁଜି ବୁଝିି ସୁ?
ଏଇ ମଧୁ ବା? ମଧୁ ଏଯାଏଁ ଅଛି ବା କୋଉଠି ଗୋଟେ ଜବ କରୁଛି ଆସିନି।
ହଁ ସେ ସ ପିଲ ରେ ସେ ସେଠୁ ଛାଡିଦେଲା ତାପରେ ଏଠୁ କଣ ସାଲାର ଦେନି ବୋଲି କିଛି? କି ମତେ ରହିଲା କିଲେ ଦେବେ ବୋଲି ଏମିତି ଖାଲି ଆସ? ଦେ ହେଲେ ଦେଲିନି ପଇସା ତ ସେଥିପାଇଁ ସି ବି ଅଲଗା ଆଉ ଗୋଟେ ଜାଗାରେ ଅଛି। ରିଜିଷ୍ଟ ର ଦଉଛନ୍ତି।
ଦଉଛନ୍ତି ନାହିଁ।
ହୁଁ ଦଉଛନ୍ତି
ଆସିଥିଲା ତ ଘରକୁ ରଜନ ଷ୍ଟାଟସ ଦେଇଥିଲା ମୁଁ ଦେଖୁଥିଲି। ତମ ତମେ ଥିଲ ସେଠି ତା ସହିତ।
ହଁ ଥିଲ ସେଠେ ଦି ତିନି ଦ ତିନି ଦିନ ହ ତିନି ଦିନ ରହିଲା ଯୋଉଦିନ ରଜ ଷ୍ଟାର୍ ହେଲେ ରଜ ଫାଷ୍ଟ ଦିନ ଆସିଲା ରହିଲେ ସେ ତିନି ଦିନ। ତା ପରଦିନ ପଳେଇଲା। ମଙ୍ଗଳବାର ଆଜି ସାରିଲା ବୁଧବାର ଦିନ ପଳେଇଲା ଏତେବେଳକୁ ପଳେଇଲା।
ଯାଅ ଭ କଣ କରିବ।
ହୁଁ ଛୁଟି ନିଅନ୍ତି ଛୁଟି ନେଇକି ଆସିଥିଲେ।
ଛୁଟି ନବ ନା ପଇସା କଟିବ ଜାଣିଛ।
ହଁ ପଇସା ତ କଟିବ ଆଉ ଏଇ ଯୋଉ ଗଭର୍ଣ୍ଣମେଣ୍ଟ ଜବ ହେଇଛି ତମର କିଛିଟା ଛୁଡ଼ି ଥାଏ ତମେ?
ନା ନା ଗଭର୍ଣମେଣ୍ଟ ଜବ ନୁହେଁ? ପରୀବାଟ ଜବ ବି ପ୍ଲାଣ୍ଟ ଫାଣ୍ଟ ରେ ମାନେ କଣ ଥାଏ ଦଶଟା ବାରଟା ଛୁଟି ଥାଏ ମାନେ?
ସେଇ ପୁରା କହୁଛି ମାନେ କିଛି ଜଣ ଆଛି ସେମିତି ଜମାେଟଭେଟ ମାନେ ତମେ ଯେତେବେଳେ? ଦର ଯିଏ ତମର ଖାଲି ନେଇ ଅଛନ୍ତି ଯେତେବେଳେ ତମେ ଦରକାର ସେମିତି ନେଇପାରିବ ହେଲେ ଏଥିରେ ତମେ? ନବ ମାନେ ତମର ମାନେ ଗୋଟେ ଦିନକୁ ଯେତିକି ହ ସେତିକି କାଟିଦେବି।
ହଁ ତାପରେ ଏମାନେ ବି ଟ୍ରେନିଂ ପିରିଅଡ ରେ ଅଛନ୍ତି ନା ସେଇଥି ପାଇଁ କଟୁଛି ଟ୍ରେନିଂ ପିରିଅଡ ସରିଲା ପରେ ପର୍ମାନେଣ୍ଟ ଏପ୍ଲୋଇ ହେବେ ସେବେ ହେଇକିଛୁଟି ନେଇପାରିବା ଦଶଟା କି ଆଠଟା
ହଁ ସେବେ ଥିବ କିଛି ଗୋଟେ ମାସରେ କିଛି ଥିବ ଆଉ ଏମିତିରେ ତ ଯେତିକି ମିଳିବ ପଇସା ତା ଠାରୁ କାଟିଦେବେ ସରିଲା ଆଉ।
ହଁ କହୀଲା ଯେତିକି ତ ଆସେ ରା ମୁଣ୍ଡ ଖରାପ ହେଇଯିବ କେମିତି ଚଳିବି କେମିତି ଚଳିବି।
ହଁ ମାନେ ଭ ରାସି ମନେ। ଭାବିକି ରଖିଥିବ ଏଇଟା କିଣିବି ସେ ଡ୍ରେସ କିଣିବି ସେ ଚପଲ କିଣିବି ସବୁ କିଣିବି କିଣିକି ଆଣି ଦେଲା ପ ଖାଇିଆ କୁ ପଇସା ନଥିବ ପାଖରେ ହଷ୍ଟେଲରେ ଯେମତି ହୁଏ ଶୌଚ। ଘରେ ପଠେଇ ଭବ ହେ ଆଜି ଆଇଲା ଆଜି ଆସିଥିଲା ଚାଲ ବିରିୟାନୀ ଖାଇଦବା ଏଇ ଡ୍ରେସି ମୁଁ ବି ସେମିତି କିଣିବି। କିଣିଥାନ୍ତି କିଣିଦେବି ଯେ ମଗେଇଦେବି ସବୁ କରିଦେବି ତାପରେ ପଇସା କଣ ସରିଗଲା ଦି ଦିନ ଯାଇନି।
ମୋ ଅବସ୍ଥା ବି ସେଇୟା ହୁଏ। ବାବା ପଇସା ପଠେଇ ଥାନ୍ତି ମୋର କୁଆଡେ ପଳାଏ।
ଛୋଟ ପିଲାମାନେ ସମସ୍ତେ ସେଇଆ ମାନେ ଦେଖିକି ଆକୁ ତାକୁ ଦେଖ ହଁ ସି ମତେ ତ ଏଇଟା ଇଚ୍ଛା ଥିଲା ସେ ନେଇ ଆସିଲାଣି ମୁଁ ବି ଯାଉଛି ମୁଁ ପାଚ୍ଚେ ମୁଁ ବି ନେଇ ଆସିଲି କରିଦେବି ଖାଇଦେବି ତାପରେ ଲାଷ୍ଟକୁ କଣ ସରିଗଲା ଏତେ ଜଲ୍ଦୀ ଆଉ ନାହିଁ।
ହଁ ବା ମୁ ମୁଁ ହଉଛି କଣ କହିଲ ମୁଁ କିଣା କିଣି ବହୁତ କମ କରେ ହେଲା। ଡ୍ରେସ ଫ୍ରେସ୍ ପାଇଁ ମୁ ଅଲଗା କମ୍ ପଇସା ନିଏ। ଆ ଡ୍ରେସ ଏତେ କିଣେନା କିନ୍ତୁ ମୁଁ ଖାଇଦିଏ ବିରିୟାନୀ। ବିରିୟାନୀ ଦିନର ଖାଇଥିଲି ହେଲା ଚିକେନ ରୋଲ ଚାଉମିିନ ମୋମୋ ବୋତେ ଦନାରେ ଖାଇଦନ ଥଣ୍ଡା ପିଦେବି ଆଇସକ୍ରିମ ଖାଇଦେବୀ ଗୋଟେ ଦିନରେ ସବୁ ଖାଇ ଦେଇ ସରିଯିବ ପଇସା।
ହଁ ମୁଁ ବି ସେମିତି କିଣା କିିଣି କରିନି ମାନେ ଏମିତି ବାହାରୁ ଏମତି ଡ୍ରେସ ଏମତି ମାନେ ନିଜେ ଏମିତି କରିିକି କିଣି ଯାହା ଘରେ ଏମିତି କିଣି ଦିଅନ୍ତୁ ବହୁତ ସାରା ମୁଁ ଏମିତି କିଣିନି ମୋତେ ରାଗିବେ ବୋଲି କାରଣ ମାନେ ଖରାପ ଭଲରେଛିନି ମୁଁ ଚୟସ ରେ ମୁଁ କିଣିବି କିନ୍ତୁ ମାନେ ଘରେ ବହୁତ ସାରା ଅଛି ସେଠି ବି ବହୁତ ସାରା ଅଛି ଆଛ ମୁଁ କିଲ ତାକ ଅ ଲଗା ତ ମୁଁ ପିନ୍ଧିନନି ସେମିତି ଆଣିକି ରଖିଲି ଗାଳି କରିବ ବୋଲି ମୁଁ ଯାଇ ନ କହିକି। କେତେ କିଣେ ଏମିତି ଯାହା ଅର୍ଡର କରିଦିଏ ଯାହା ଟିକେ ଭଲ ଲାଗିଥାଏ ସେଠି ବି ଭାବି କି କରେ ନା। ଏ ସମସ୍ତ ମାନ ସେମ୍ ହେଇଯିବ। ସେମୋଉ ପିନ୍ଧିଲା ମାନ ମୋ ଚିଡା ଲାଗେ ତ ଥିଲେ ବି ଇଛା ହବନ ପିନ୍ଧିବାକୁ ସେମ ହେଇଗ ଘାସ।
ହଁ ତାପରେ ପୁଣି ପୁଣି ଯାହାର ବାର୍ଥଡେ ଥିବ ହେଲା କେକ୍ ଆଣ ତା ପାଇଁ ଗିଫ୍ଟି ଆଣ ହଁ। ଆଜି ମୋ ମୋ ବାର୍ଥଡେ ଥିଲା। ହଁ ମତେ ବି କଣ ତାଙ୍କୁ ଡ୍ରେସ ଦେବାକୁ ପଡିବ।
ହଁ। ଥରେ ସେମାନେ ମାନେ ସମେସ୍ତେ ମିଶି ତମକୁ ଥରେ ଦେଇଦବେ ଗି୍ଫ୍ଟି ଗୋଟେ କେକ୍ କାଟିଦବି। ଗୋଟେ ଗିଫ୍ଟ ଦେଇଦେବେ ସେତିକି କିନ୍ତୁ ମୁଁ ସମସ୍ତଙ୍କୁ ମେ ସମସ୍ତେ ଦେଇ
ନା ନା ଆମର ଆ ଆମର କେମିତି କହ ଆମ ସମସ୍ତେ ଇଣ୍ଡିଭିଜୁଆଲି ହିଁ ଦିଅନ୍ତି ମାନେ ମୁଁ ତାଙ୍କୁ ଦେଲି ସେ ମତେ ଦେଲେ ସେ ମୁ ତା ମାନେ ଏବେ ମିଶିକି ଆମେ କେବ ନା ଆମ ଅଲଗାରେ ହବ
କିନ୍ତୁ ନାହିଁ ମାନେ କଣ ହଷ୍ଟଲ ଫଷ୍ଟଲ ସେମାନେ କଣ ସମସ୍ତେ ଧର ଆଠ ମାନେ ଆଠ ଜଣ ମିଶିବ ଦିଟା ରୁମ୍ ମିଶିବେ କି ଗୋଟେ ରୁମ ସେମିତିାୟ ଦିନ୍ତି ନିଜ ରୁମ୍ କୁ ଦିଅନ୍ତି ନୁହେ ଯିଏ ଦେବ ସେଇଟା ଅଲଗା କଥା ସାଙ୍ଗ ପିଲା ଯିଏ ଦେବବେ ଆଉ ସେମିତି ଯଦି ମିଶଯିବି ଧର ଚାରି ଚାରି ଜଣ ଆଠ ଜଣ କଣ ହେଇଗଲେ ସେମାନେ ଦେଇଦେବେ ଛଅ ସାତଶହ ଖାନ ଗୋଟେ ଗିଫ୍ଟ କିନ୍ତୁ ଖାଇବାକୁ ଦେଲାବେଳେ ତାଙ୍କୁ ତ ଦି ହଜାର ପଡିଯିବ ନା ସେମାନେ ଗୋଟେ ମିଶିକି ଦେଇଥିବେ କିନ୍ତୁ କେଦ ଭ ସମସ୍ତଙ୍କୁ।
ହଁ। ଆମେ କଣ କରୁନା ଆମେ ହଉଚି କେକ୍ କଟିଂ କରୁ କେବଳ ଆମ ରୁମ୍ ପିଲାଙ୍କର କରୁ। ଆଉ ଆମ ସହିତ ମିଶେ ପ୍ରଗତି। ହେଲା ଆଉ ଗୋଟେ ରୁମ୍ ପିଲା। ଆମେ ପା ଟୋଟାଲ୍ ପାଞ୍ଚ ଜଣ ଜଣଙ୍କର ହବ, ଆଉ ଚାରି ଜଣ ଆମେ କଲେକ୍ଟ କରୁ ପଇସା। ଆମେ କେକ୍ ଆଣିବୁ, ପୁଣି ଯ ଡେକୋରେସନ୍ ଆଇଟମ୍ ଆଣିବୁ ବାସ୍ ସେତିକି। ଆଉ ଗିଫ୍ଟ ସବୁ ଇଣ୍ଡିଭିଜୁଆଲି ହିଁ ଦଉ। ଯାହା ବି ହେଲେ ଆମକୁ ପଡିଯାଏ ସେ ଶହେ ହଁ ମୁଁ ବି ଆମେ ଆମେ ତ ସବୁ ଡ୍ରେସ୍ ହିଁ ଗିଫ୍ଟ କରନ୍ତି। ହେଲା, ଡ୍ରେସ୍ ଡ୍ରେସ୍ ଅତି କମ୍ ରେ ତ ଅଢ଼େଇଶହ ତିନିଶହ ପଡ଼େ। ଗୋଟେ ଟପ୍ ଟେ ଦେଲେ ଅଢ଼େଇଶହ ତିନିଶହ ହିଁ ପଡିବ। ଟ୍ରେସ୍ ହିଁ ଦଉ। ହୁଁ।
ଆଉ ସେମିତି ବି ଝିଅ ପିଲା ମାନେ ଡ୍ରେସ୍ କି ଯଉ ଯଉ ମାନେ ସଜେଇବା ଜିନିଷ ଯାହା ସେଗୁଡ଼ା ଦେବେ। ଆଉ କଣ ଦେଲେ କଣ ରଖିବ ଖାଲି ପାଖରେ।
ସେଇଆ। ସେଇ ଫଟୋ ଫ୍ରେମ୍ ଫଟୋ ଫ୍ରେମ୍ ମତେ ପ୍ଲ ଟୁ ବେଳେ ମେଞ୍ଚେ ମିଳିଥିଲା ଯେ କଣ ଏଇ କାନ୍ଥରେ ଗୋଟେ ଦିଟା ରେ ଟଣା ହେଇଚି। ଆଉ ଯୋଉ ତାର କିଏ କୁଆଡେ ପଢିଛନ୍ତି ଯେ ତାର ଠିକ୍ ଠିକଣା ନାହିଁ।
ସେଇ ସେଟା ଖାଲି ରଖିବ। ସବୁ ଖାଲି ରଖୁଥିବ ଯାହା, ସେଇ ସବୁ ଜିନିଷ କପ୍ ଫପ୍ ଖାଲି ର ରଖୁଥିବ। ମାନେ ସେ ଖୋଳରେ ଭର୍ତ୍ତି ହେଇକି ରହିଥିବ।
ହଁ। ତାପରେ କୋଉ ଦିନ ଧର ହେଇ ମାର୍କେଟକୁୁ ଯିବ ଆଉ ଏଇଟା ଖାଇବୁ ସେଟା ଖାଇବୁ ସେଟା ଖାଇବୁ।
ହଁ। ସେମିତି ତ ହୁଏ ବହୁତ୍। ଆଉ ତାପରେ ଆମ ଯୋଉ କଲେଜ୍ ରେ ତାପରେ ଏମିତି ତ ଖାଇବା ଯଉ ଭଲ ନାହିଁ କଲେଜ୍ ରେ ତ ଡେଲି ଖର୍ଚ୍ଚ କରିବ ନା। କଲେଜ ଗଲେ ଡେଲି। ମାନେ ଖାଇବା ଯାହା। ତାପରେ ଖାଇ ସାରିଲା ପରେ କହିବ ଏଇ ପାଣି ତ ପିଇବିନି ଶୋସ । ନାଇଁ ମୁଁ ଥଣ୍ଡା ଗୋଟେ ପି ଇଦିଏ। ମନେ ଶାନ୍ତି ହେଲେ ଆଇସ୍କ୍ରିମ୍ ଗୋଟେ ଖାଇଦିଏ। କଣ ନେଇଯିବି କୁର୍ କୁରି । ସେ ନେଇଯାଇଥିଲେ ରୁମକୁ ଏମିତି ହେଇକି ମାନେ ଯାଉ ଶହେ ଟଙ୍କା ଖର୍ଚ୍ଚ ହେଇଯିବ ସାଙ୍ଗେ ସାଙ୍ଗେ।
ହଁ ପା। ଘର ଲୋକ ଭାବୁଥିବେ କଣ ମୁଁ ପଇସା ତ ଦେଇଚି ଝିଅ ପାଖରେ ଥିବ ପଇସା।
ହଁ ସେମାନେ ଦେଇଥିବେ ହଜାରେ ଟଙ୍କା ଭାବୁଥିବେ ଥିବ। ହଁ ସେଇଟା ସେମାନେ ସେଇଟା ଭାବନ୍ତିନି।
ତାପରେ । ମାନେ ଦେଖ ତମ ସାମ୍ନା ରେ ଜଣେ ଆଣୁଥିବ ତମକୁ ଇଚ୍ଛା ହବ। ସମସ୍ତେ ଗୋଟେ କାଟଗୋରୀ ର ହେଲ ନା ପଇସା ଆମେ ଏତେ ଖର୍ଚ୍ଚ କରିବାନି ସେ ଭିତରେ ତାହେଲେ ଠିକ୍ ଅଛି। ତା ଭିତରେ ଗୋଟିଏ ବି ତମ ଗ୍ରୁପ୍ ରେ ବାହାରି ଖାଉଥିବ, ଆଉ ତିନି ଜଣ ଖାଇବେ ହିଁ ଖାଇବେ।
ହଁ ସେମିତି ତ ହବ। ଆଉ ଜଣେ ଜଣେ ସେମିତି ମାନେ ବହୁତ ରେୟାର ଥାନ୍ତି ଜଣେ ଜଣେ ଯେ ହଁ ଖର୍ଚ୍ଚ କରିବେ ଇଏ କରିବି। ମତେ ଦେଖି ସେମିତି ଲାଗେ ଯେ କିଲୋ ସେମାନେ ଖାଉନାହାନ୍ତି ଇଏ । ସେ ନ କରନ୍ତୁ। ତାପରେ ଯଦି ମୋ ପାଖାପାଖି କିଏ ରୁହନ୍ତେ ତୁ ଖାଇଦଉନୁ କଣ ପାଇଁ ସେ ହେଠୁ କହିବ ନାଇଁ ଭୋକ ନାହିଁ । ଖାଇଦେ ଆଉ କଣ ତ କେବେ ତ ଖାଇ କେତେବେଳେ ଖାଇବା ଦି ଦିଆଯିବ ଯାଇକି ହଷ୍ଟେଲରେ ଖାଇବାକୁ, ଖାଇଦବୁ ଯଦି ପଇସା ଆଣିନୁ ମୁଁ ଦେଇଦଉଛି। ଦିନେ ଦିନେ ତ ଏମିତି ହୁଏ ଭାବେନା ମୁଁ ଖାଇବି ସିଏ ଠିଆ ହେଇଥିବ ଏକା।
ହଁ ଶୁଣ, ଆମେ ସକାଳୁ ଉଠିବୁ ଆମ ରୁମ୍ ରେ ଆମେ ଚାରି ଜଣ ବିଶ୍ଵରୂପା, ମୁଁ ଯୋଉ ଇଏ କଣ ତା ନା ମଧୁସ୍ମିତା ଆଉ ଶୁଭଶ୍ରୀ। ଆମ ଚାରିଜଣ ରହୁଥିଲୁ ଗୋଟେ ରୁମ୍ ରେ ସକାଳୁ ଉଠିବୁ କଣ କଣ ଖାଇବୁ କଣ ଖାଇବୁ ଖାଇ ମୁଁ ଖାଇଦେଇକି କଲେଜ୍ ଗଲି ପୁଣି କଲେଜରୁ ଆସିଲା ବେଳେ ମୁଁ ତ ଖାଇବା ନେଇକି ଆସ୍ ଲଞ୍ଚ୍ ହେଲା ପୁଣି ଉଠିକି ପାଞ୍ଚ୍ ଟା ହବକି ନାଇଁ ଭୋକ ଲାଗୁ ନ ଲାଗୁ ଭୋକ ଲାଗିଲାଣି ଭୋକ ଲାଗିଲାଣି କଣ ଖାଇବି କଣ ଖାଇବୁ। ଖାଇିବୁ ପୁଣି ରାତି ପାଇଁ କଣ ଅଡର୍ ଚାରିଟା ଯାକ ଖାଇବା ଖାଇବା ହିଁ ଆମ ଦିନ ଯାଇଚି ସେଠି।
ଆମର ତ କୁହନି। ଆମର ତ କୁହନି ଏତେ ସକାଳୁ ମତେ ମାନେ ଏ ଯୋଉ ଯଦି ଟିକେ ଯଦି ନ ଥିଲା ଏବେ ଯୋଉ ମାନେ ଏକ୍ଜାମ ପାଇଁ ଖାଲି ତ ରୁମ୍ ରେ ରହୁଥିଲେ ନା କିଛି ନଥିଲା ମାନେ କ୍ଲାସ୍ ଫ୍ଲାସ୍ ହଉନଥିଲା। ସେତେବେଳେ ଟିକେ ଲେଟ୍ ରେ ଉଠେ ଏକ୍ଜାମ୍ ଥାଉ ଏମିତି ଲେଟ୍ ରେ ସେମିତି କରିକି ଜାଣି ଶୁଣି ଶୋଇ ହେବନି ଏତେ ଗରମ ହଉଚି ସେଥିପାଇଁ ଟିକେ ଲେଟ୍ ରେ ଉଠେ ତ ତାପ୍ ତା ପରେ କଣ ଜଳଖିଆ ଯାହା ମଗେଇକି ଖାଏ ତାପରେ ଖାଇବା କରେ। ତାପରେ ସେମିତି ଆମେ ବି ଖାଉ ମାନେ ସନ୍ଧ୍ୟାବେେଳେ ମଗେଇକି ଖାଉ ନହେଲେ ଯାଇକି ନିଜେ ଆଣିକି ଖାଉ। ଆଉ ରାତିରେ ଦିଅନ୍ତି ଛାଡନ୍ତି ବାହାରକୁ ଆଉ ସେମିତି ଆଉ ନହେଲେ ଯଦି ଥିବ ଏଇ ଯୋଉ କ୍ଲାସ୍